ଆଜ୍ଞା ମ୍ୟାଡାମ।
ମ୍ୟାଡାମ ନମସ୍କାର।
ମ୍ୟାଡାମ ନମସ୍କାର। ଭଲ ଅଛନ୍ତି?
ହଁ ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ଭଲ ଅଛି।
ଆଉ କଣ କରୁଛନ୍ତି?
ଏଇ ଫୋନ୍ ଦେଖୁଥିଲି। ଆପଣ?
ମୁଁ ଏଇ ବସିକି ଟିକେ ଫୋନ ଦେଖୁଥିଲି ଆଉ।
ଆଚ୍ଛା ମ୍ୟାଡ଼ାମ ମୁଁ ଶୁଣିଥିଲି ଆପଣ ବହୁତ ଭଲ ମେହେନ୍ଦୀ କରନ୍ତି।
ସେତେ ଏତେ ଭଲ ନୁହେଁ ଯେ ନର୍ମାଲ ଟିକେ ଉଁ ମମିଙ୍କର। କି ଭାଇ ଭ ଯୋଉ ଭଉଣୀମାନଙ୍କର ଏମିତି କରିଦିଏ ଆଉ। ଟିକେ ଅକେଜନ ନେଇକି ଆ ମାନେ ପର୍ବ ହେରିକା ଉଁ ଆସିଲେ କରେ ଆଉ।
ଆଛା ଆପଣ ମେହେନ୍ଦୀ ଉପରେ ମାନେ କୋଉଁ କୋଉଁ ଡିଜାଇନ ସବୁ ଜାଣିଛନ୍ତି?
ହୁଁ। ମୋର ତ ସେତେ ଏତେ ନଲେଜ ନାହିଁ ନର୍ମାଲି ମୁଁ ଦେଖି ଦେଖି ସମସ୍ତଙ୍କଠୁ ଯେତିକି ଜାଣିଛି ଆଉ ଯେହେତୁ ମୁଁ କେକ୍ କରୁଛି ଆପଣ ତ ଜାଣିଥିବେ?
ହଁ ହଁ ମୁଁ ଶୁଣିଥିଲି।
ହଁ ତ ସେଇ ଡିଜାଇନରେ ସେଠିକି କରିକରି ଟିକେ ଟିକେ ଅଭ୍ୟାସ ହଉଛି ଯାହା ସେଉଠୁ ତାପରେ କରୁଛି ଆଉ।
ଆଛା ମାନେ ଆପଣଙ୍କର କଣ ଡ୍ରଇଂ ଭଲ ହୁଏ କି?
ନାଇଁ ଆଗରୁ ତ ସେମତି କିଛି ଭଲ ନଥିଲା ଏବେ କରି କରି ଟିକେ ଅଭ୍ୟାସ ହେଇ ଆସିଲାଣି ଆଉ।
ଆଛା ଆପଣ କୋଉଁ କୋଉଁ ଡ୍ରଇଂ ସବୁ ବନେଇଛନ୍ତି?
ଡ୍ରଇଂ ତ ନହିଁ ନା ନର୍ମାଲ ଯେମିତି ଆ ଝୋଟି ଟାଇପ୍ ର ହଉ କି କିଛି ଡିଜାଇନ ଟାଇପର୍ ହଉ ସେମତି ଆଉ।
ଆଛା ଆପଣଙ୍କୁ ସେଇଟା ଭଲ ଲାଗେ? ମାନେ ଭଲ ଲାଗେ ବୋଲି ବନାନ୍ତି ନା ଏମିତି ହିଁ।
ନାଇଁ ସେମତି ଗୋଟେ ନାଇଁ କି ମତେିଁ ହିଁ ଭଲ ଲାଗୁଥିବା ଦରକାର୍ ମାନେ ମୁଁ ଯାହା ହାତରେ ବି କରେ, ତାକୁ ଆଗ ଭଲ ଲାଗୁଥିବା ଦରକାର୍। ତାକୁ ଆଗ ଦେଖାଏକି, ଏମିତି ତତେ ଭଲ ଲାଗିବ କି ନାଇଁ? ସିଏ ଯେତିକି ଖୁସି କହିବ କି ହଁ ଏଇଥିରେ ମୁଁ ମତେ ଏଇଟା ଭଲ ଲାଗିବ ମୁଁ କରେ। ମୁଁ କରିବି ସେମିତିଆ, ଜଣଙ୍କୁ ଭଲ ଲାଗୁନଥିବ ଆମେ କରିକି କି ବା ଲାଭ କଣ? ସେମିତି ଆଉ, ହୁଁ। ଆ ଆପଣଙ୍କୁ ଆସେ?
ହଁ ମତେ ତ ମତେ କରିଆକୁ ମତେ ବହୁତ ଭଲ ଲାଗେ। ମାନେ ମୋ ନିଜ ହାତରେ ବନେଇଆକୁ ମେହେନ୍ଦୀ ମତେ ଯେତିକି ଭଲ ନ ଲାଗେ ମତେ କଣ ହାତରେ ଗୋଟେ ବନେଇବାକୁ ସେତିକେ ଭଲ ଲାଗେ ଆଉ ଏଥିପାଇଁ ଭଲ ଲାଗେ କାହିଁକିନା, ମୁଁ ଯୋଉଁ ଡିଜାଇନ୍ ତ ଭାବିଥାଇଛି ମୁଁ ଏମିତି ହିଁ ବନେଇବି, ମୋ ହାତରେ ତ ମୋ ବାଁ ହାତରେ ହିଁ କରିପାରିବି। ଅ ଡାହାଣ ହାତ ରେ ତ ହବନି, ଆଉ ଯେ ତମେ ନିଜେ ନିଜର ବନେଇବା ନା ସିଏ ଭଲ ହୁଏନି, ହଁ କାହିଁକି ନା ସିଏ ପ୍ରୋବ୍ଲେମ ହୁଏ ବନେଇଲା ବେଳେ, କିନ୍ତୁ ଯେତେବେଳେ ଅନ୍ୟ ଜଣଙ୍କ ହାତରେ ବନା ହୁଏ ତ ବନାଏ ମୁୁ ନିଜେ। ମୁଁ ମତେ ଲାଗେ ଯେ ମୁଁ ଯେମିତି ଭାବିଥିଲି, ମୁଁ ସେମିତି ହିଁ ସେ ଡିଜାଇନ ଟା କରିଛି। ତ ମତେ ତ ଖୁସି ଲାଗେ। ଯାହା ହାତରେ ବି ବନାଏ, ସିଏ ବି କୁହେ ନାଇଁ ଆରେ ବଢିଆ ହେଇଛି। ମତେ ସେଇଟା ଶୁଣିକି ଭଲ ଲାଗେ, କିନ୍ତୁ ସେଇ ଡିଜାଇନ ଯଦି ମୋ ହାତରେ କରିବି ସେ ଜମା ଭଲ ହବନି।
ଓ ଆଛା।
ସିଏ ବଙ୍କା, ତେଢା ହାତ ନହେଲେ ଭାଇବ୍ରେସନ ହବ ଏମିତି ହି ହୁଏ।
ଓହୋ ହଁ। ଆପଣ ବା କୋଉଁଠି ଗୋଟେ ଏବେ କ୍ଲାସ ଯାଉଛନ୍ତି ସେଠି କଣ ଏବେ କମ୍ପିଟିସନ ହଉଥିଲା, ମୁଁ ବି ଶୁଣୁଥିଲି ଅନ୍ୟମାନଙ୍କଠୁ।
ହଁ ହଁ ସେଠି ଆମର ହେଇଥିଲା, ଆମର ଏଇ ରଜ ଟାଇମ ରେ ହଁ ରଜ ଉତ୍ସବ ହେଇଥିଲା। ତ ସେଇ ଟାଇମକି ଆମକୁ କ୍ରାପ୍ ରେ ଆମେ ସବୁ ବନେଇଥିବୁ, ତ ଯେମିତିକି ଏ ରଜ ରିଲେଟେଡ୍, ମାନେ କାର୍ଡବୋର୍ଡ ରେ କାଟିକି ଆମେ ସବୁ ସୁନ୍ଦର ସୁନ୍ଦର ମାନେ ଫ୍ଲାୱାର ହେଲା, କି ଆମର ମାଠିଆ ହେଲା ଏସବୁ ଜିନିଷ ବନା ହେଇଥିଲା, ଦୋଳି ବି ବନା ହେଇଥିଲା ଉଁ ସେଇଟା ବି ମାନେ କାର୍ଡବୋଡ ଦେହେରେ ବୁଝିପାରିଲେ ନା। ଆଉ ତା ଯଉ ବହୁତ ସାରା ଡ୍ରଇଂ ହେରିକା। ସବୁ ବନା ହେଇଥିଲା, ତା ସହିତ ସେଠି ଆମର ମେହେନ୍ଦୀ ଆଉ ହଁ ଅଂ ଗୀତ କମ୍ପିଟିସନ ମଧ୍ୟ ଥିଲା।
ହଁ।
ହଁ ତ ସେଇ ଟାଇମ୍ ରେ ଆମକୁ ଟାଇମିଂ ଦିଆଯାଇଥିଲା। ଏତିକ ମିନିଟ ଭିତରେ ଅ ଥାର୍ଟି ମିଣ୍ଟି ଦିଆଯାଇଥିଲା। ତା ଭିତରେ ତମକୁ ହଁ ଗୋଟେ ହ୍ୟାଣ୍ଡ୍ ରେ କରିବାର ଅଛି। ଯିଏ ଭଲ କହିଥିବ ସେ ସିଏ ଫାଷ୍ଟ, ସେକେଣ୍ଡ, ଥାର୍ଡ଼ ହେବ।
ଓହୋ।
ତମ୍ ପ୍ରକୃତରେ ନା ଆମେ ଗୋଟେ ପ୍ରତିଯୋଗିତାରେ ହବା ନହବା ଅଲଗା କଥା। କିନ୍ତୁ ସେଥିରେ ଆମେ ଯେତେବେଳେ ଭାଗ ନଉ। ଓ ଆମେ ଜାଣିପାରୁଛେ ଯେ ଆମେ ଏତିକି ମିନିଟ୍ ଭିତରେ କରିପାରୁଛେ, କିନ୍ତୁ ଯେତେବେଳେ ଘରେ ବନାଉ ଆମେ ଯେତେବେଳେ ଟାଇମ୍ ଦେ ଦେଖି ବନେଇ ନଥାଉଛି ଏତିକି ମିତି ଭିତରେ ଆମର କମ୍ପ୍ଲିଟ କରିବାର ଅଛି। ତ ସେଇ ଟାଇମ୍ ରେ ଆମେ ଅଧିକ ଟାଇମ୍ ନଉ ଆଉ ପୁରା ବସି ବସି। ପୁରା ସ୍ଲୋ ରେ ଆମେ ପୁରା ସେମ୍ ତି ପର୍ଟିକୁଲାର ଡିଜାଇନ ବନାଉ। କିନ୍ତୁ ଯେତେବେଳେ ଆମକୁ ଟାଇମ୍ ଦିଆଯାଇଛି। ସେତିକି ମିଣ୍ଟି ଭିତରେ ମୁଁ ଗୋଟେ ଭଲ ଡିଜାଇନ କରିବାର ଅଛି। ସେତେବେଳେ ଆମେ ଦେଖୁ କୋଉଟା ଇଜି ହବ। ଆଉ କୋଉଟା ଅଧିକ ମାନେ କ ଟାଇମ୍ ଭିତରେ ସୁନ୍ଦର ଦେଖାଯିବ ଆମେ ସେଇ ଡିଜାଇନ କୁ ହିଁ ଚୁ କରିକି ଭଲ।
ଆଛା।
କାହିଁକି ନା ଗୋ ଗୋଟେ ଗୋଟେ ଡିଜାଇନ ସେଇଟା ବହୁତ ହି ସ୍ଲୋ ରେ ହିଁ ହବ ଆଉ ସେଟା ବହୁତ ଟାଇମ ଟେକିଂ। ଯେମ୍ ତି କି ଆମର ରହିଲା ବ୍ରାଇଡାଲ ମେହେନ୍ଦୀ, ଯେମତି ଅ ମେହେନ୍ଦୀରେ ମାନେ ଗୋଟେ ସାଇଡରେ ପୁଅ ଫଟ ତ ମାନେ ଡ୍ରଇଂ ହେଇଥିବ ଆଉ ଗୋଟେ ସାଇ ରେ ମାନେ ଝିଅ। ତାର ବି ଚିତ୍ର ବନାଯାଏ, ଆମ ଯେମିତି ବାଦ୍ୟ ଯନ୍ତ୍ରରେ ହୁଏ। କି ତାଙ୍କର ନେମ ବି ଲେଖା ହୁଏ ଏମତି ବହୁତ ସାରା ଜିନିଷ ଆଇଡଲ ମେଡିରେ ହେଇଥାଏ। ମାନେ ତାଙ୍କ ମେହେନ୍ଦୀରେ ତ? ତାଙ୍କର ରିଙ୍ଗ ର ଚି ମାନେ ଡ୍ରଇଂ ବନା ହେଇଥିବ। ପୁଅ ଝିଅ ତ ଚିତ୍ର ବନା ହେଇଥିବ ବାଦ୍ୟଯନ୍ତ୍ର ତ ବନା ହେଇଥିବ ତା ଭିତ ଭିତରେ ବି ବହୁତ ସାରା ଜିନିଷ ଆଡ ହେଇଯିବ ଏସବୁ ତ ବନେଇବାକୁ ଟାଇମ ହିଁ ଲାଗିବ। ଆଉ ସେଇଟା ବହୁତ ଛୋଟ ଛୋଟ ହେଇଥାଏ, ଆଉ ବହୁତ ସାରା ଟାଇମ ଲାଗେ। ଆଉ ଫୁଲ ମେହେନ୍ଦୀ ବନା ହୁଏ ନା, ତ ସେଇ ସବୁ ଟିକେ ହାର୍ ଥାଏ।
ଓହୋ।
ନହେଲେ ବାକି କମ୍ ଟାଇମ୍ ରେ ଲାଗିବ।
ଆଉ ଆପଣ ଏବେ ଆଉ କଣ କରୁଛନ୍ତି କି ମାନେ ପଢାପଢି ଆଉ ଏବେ କଣ ଚାଲିଚି?
ନା ନା ମୋର ଗ୍ରାଜୁଏସନ ସରିଛି। ମୁଁ ଏବେ ଗୋଟେ ସ୍କିଲ କୋସରେ କହୁଛି ବୁଝିପାରିଲେ ନା? ସେଇଟା ହଉଛି ଆମର ଆଡଭାନ୍ସ ଏକ୍ସେଲ ଉପରେ।
ଓହୋ କଣ କେତେ ଲାଗୁଛି ପଇସା ଆଜ୍ଞା।
ସେଟା ଫ୍ରି ଅଫ କଷ୍ଟରେ ରହୁଛି। କିନ୍ତୁ ଆପଣ ସେଟା କଲା ପରେ ସେ ଅ ଜାଣିପରିବେ ଯେ, ମୁଁ ନା ପି ଜି ଡି ସି କମ କମ୍ପ୍ୟୁଟର କୋର୍ସ ଟା କମ୍ପ୍ଲିଟ କହୁଥିଲି। କିନ୍ତୁ ଏବେ ସେଇଟା ଏକ୍ସେଲ୍ ଉପରେ ମୁଁ ସେଇଟା ଭୁଲି ଯାଇଛି। କାହିଁକି ନା ଆମେ କମ୍ପ୍ୟୁଟର ହଉଛି ଗୋଟେ ଏମିତି ଜିନିଷ, ଆମେ ଯଦି ବ୍ୟବହାର ନ କରିବା ତାହେଲେ ଆମେ ସେଟା ଭୁଲିଯିବ।
ହଁ।
ତ ଯେହେତୁ ବ୍ୟବହାର ନଥିଲା ଉ ପାଖାପାଖି ଟୁ ଇୟର୍ସ ସବୁ ମୁଁ କମ୍ପ୍ୟୁଟର ସାରିଲିଣି ଶିଖିକି।
ହଁ।
ତ ମୁଁ ପୁରାପୁରି ଭୁଲି ଯାଇଛି ଏକ୍ସସେଲ ର ଫଙ୍ଗ ମନ ସବୁ ଯେମିତି କି ତା ର ଫର୍ମୁଲା‌ ଫମୁ ତ ଜେ ତ ଆଡଭାନ୍ସ ଏକ୍ସଲ ର କାମ ହଉଛି କଣ ଜେ ଏକ୍ସଲ ଟା ଯେହେତୁ ହାର୍ଡ ଥାଏ। ତ ଏକ୍ସସେଲ ରେ ସେମାନେ ଫର୍ମୁଲାର ସବୁ ଫର୍ମୁଲା କେମିତି କଣ ୟୁଜ ହଉଛି କୋଉ ଜାଗା ରେ ୟୁଜ ହବ, କେମିତି ଆମେ ବନେଇବା, କେମତି ଗ୍ରେଡ ଭାର କଲେ, କେମତି ପରସେଣ୍ଟେଜ ବାହାର କଲେ କି ଯଦି ଆମକୁ ଦିଆ ଯାଇଛି। ତ ଆମେ କେମତି ସମ ପକେଇକି ବାହାର କରିବା ସମେଫ କେମିତି ବାହାର କରିବା। କି କେମିତି କାଉଣ୍ଟରେ ବାହାର କରିବା, କି ଭି ଲୋ ଏସ ଲୋ କ ଏସବୁ ଆମେ ସେଇଟା ମାନେ
କଇଲେ ଯେମତି ସେଇଟା ବି ଏକା ସାଙ୍ଗରେ ବାହାର କରିହବ କେମିତି?
ହଁ ତା ବାଦ ଆମେ ସବୁ ଜିନିଷ। ତ ଏକାସାଙ୍ଗ ମାନେ ଗୋଟେ ଗୋଟେ କରିକି ଟାଇପ କରିବାନି ଆଡାଭାନସ ଏକ୍ସଲ ମାନ ଆମେ ଗୋଟେ ଭାର କରିଦବା। ଅ ମାନେ କ ଗୋଟେ ଭାର। କରିବାକୁ କେତେ ଆମକୁ ଗୋଟେ ମିନିଟ୍ ଲାଗିବ ତ ସେ ଗୋଟେ ମିନିଟ୍ ଭିତରେ ଆମେ ସବୁ କେମିତି କରିବା। ଯୋଉଟା କି ସ୍ମାର୍ଟ ୱାର୍କ କୁହାଯାଏ କାହିଁକି ନା ଆମ ପାଖରେ ତ ଏତେ ସାରା ଟାଇମ ନଥିବ ବହୁ ସରା କାମ ଥିବ ତ ସେ ସବୁ କେମିତି କରିବା।
ହଁ।
ତା ସହିତ କେମିତି ଆମ ଟାଇମକୁୁ ମ୍ୟାନେଜମେଣ୍ଟ କରିବା କଣ। ସେଇ ସବୁକୁୁ ବି ଦେଖିବାକୁ ପଡିବ।
ଆଚ୍ଛା।
ତା ସହିତ ବି କମ୍ପ୍ୟୁଟର ଗୋଟେ ଏମିତି ଜିନିଷ। ଯୋଉଟା ରେ କି ପାଠ ସରି ନଥାଏ। ବହୁତ ସାରା ଜିନିଷ ଥାଏ ହଁ। ବହୁତ ସାରା ଜିନିଷ ଥାଏ ଆପଣ ଯେତେ ଶିଖିଲେ ବି ସେଇଟା କେବେ ବି ସରିବନି।
ହଁ।
ତ ଆମେ ଯେତିକି ଶିଖିବା। ଆ ସେତିକି ଆମର କାମରେ ଲଗେଇବା ଯଦି ଆମକୁ କୋଉଠି ନୂଆ ଜିନିଷ ଶିଖିବାକୁ ମିଳୁଛି। ତାହେଲେ ଆମେ କାହିଁକି ନ ଶିଖିବା।
ହଁ ସେଇଟା ଠିକ କଥା ତାପରେ ମାଗଣା ବି ଶିଖଉଛନ୍ତି। ଏତେ କିଛି ଶିଖଉଛନ୍ତି ସେଇଟା ତ ବଡ କଥା କହିବାକୁ ଗଲେ।
ଗୋଟେ ଜିନିଷ ମାଗଣା ହଉ କିି ପଇସା ଦେଇକି ହଉନା କାହିଁକି ଆମେ ସେଠି ଗୋଟେ ଜିନିଷ ସି ଖୁଚେ ସେଇଟା ଆମ ପାଇଁ ବଡ କଥା।
ମେନ୍ ସୁଯୋଗ ତ ମିଳୁଛି ସେଇଟା ବଡ କଥା ବି।
ଏଇଟା ତ ସତ କଥା କାହିଁକି ନା ସମସ୍ତଙ୍କୁ ଏ ସୁଯୋଗ ମିଳିନଥାଏ ଶିଖିବା ପାଇଁ। ସମସ୍ତେ ଶିଖି ପାରନ୍ତିନି ମାନେ ପ୍ରାୟ ଲୋକ ତ ଜାଣିବି ନାହାନ୍ତି ଯେ ଏମିତି କିଛି ଶିଖା ହୁଏ କି କଣ ‌। ସେମାନେ ଜାଣ ବି ପାରନ୍ତିନ୍ତିମି ଯଦି ଆମେ ଜଣୁଛେ ତାହେଲେ। କାହିଁକି ନକରିବା।
ସେଇ କଥା ଠିକ କଥା।
ଏମିତି ହିଁ ଥାଏ ତାର ସବୁ।
ମୁଁ ତ ଏବେ। ଉ ଜାଣିଛନ୍ତି ଗୋଟେ ପାଟ ଟାଇମ ୱାର୍କ କରୁଛି ଏବେ କେକ୍ ଗୋଟେ କରୁଛି। ତାପରେ ସେମତି ଆଉ ଗୋଟେ ମୁଁ ଗୋଟେ ଜାଗାକୁ ଯାଉଛି ଗୋଟେ କ୍ଲାସ ନଉଛି। ତାପରେ ଏମିତି ଚାଲିଛି ତ ଆଉ ସବୁ ଆଉ।
ଆଚ୍ଛା ମୁଁ ଶୁଣିଥିଲି ଆପଣ ଅ ପାଠ ପଢୁଛନ୍ତି ଏବେ। କଁ ପଢଠୁଛନ୍ତି କହିଲେ?
ଏ ପଢ଼ାଢ଼ି ତ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇସାରିଛି ଏବେ ଟିକେ ଜବ୍ ହେଇକା ପାଇଁ ଦେ ଦେଖୁଛି ଗୋଟେ ବର୍ଷ ଟିକେ ଚାକିରି ଫାକିରି ଯାହା କରିକି ଗୋଟେ। ତାପରେ ଆଗକୁ ପଢିବାର ଅଛି। ଆଉ ଯଦି ତ ସରକାରୀ ଚାକିରି ଲାଗିଗଲା ତ ଭଲ କଥା। ଆଉ ନହେଲେ ଟିକେ ପଢିବେ ଆଗକୁ ଆଉ।
ଆଚ୍ଛା ଆଗକୁ ଯୋଉ ପଢିବେ ତାହେଲେ କଣ ପଢିବେ ଭାବିଛନ୍ତି?
ଆଗକୁ ଏମ୍ ବି ଏ ତ କରିବାର ଅଛି। ଯଦି ବି ଏମ୍ ବି ଏ ନକରେ ତ ବ୍ୟାଙ୍କିଙ୍ଗ ପାଇଁ କୋଚିଂ ନେବି ଆଉ।
ଆଚ୍ଛା ମ୍ୟାଡାମ ଆପଣ ଯୋଉ ଏମ୍ ବି ଏ କରିବେ କାହା ଉପରେ କରିବେ? ମାନେ ଏମ ବି ଏ ଦିଟା ଥାଏ। ଗୋଟେ ହଉଛି ମ୍ୟାନେଜମେଣ୍ଟ ଉପରେ ଆଉ ଗୋଟେ ସେଲସ ଉପରେ।
ହଁ ମାନେ ସେ ମାର୍କେଟିଂ ବାଲା।
ଆଚ୍ଛା ମାନେ ସେଲସ ବାଲା।
ହଁ।
ତାର ଦିଟା ଥାଏ ମୁଁ ଏଇଟା ଶୁଣିଥିଲି।
ହଁ ତ ମତେ ମ୍ୟାନେଜମେଣ୍ଟ ଉପରେ ହିଁ କରିବାର ଅଛି।
ଆଚ୍ଛା ମତେ ଟିକେ କହିବେ, ମାନେଜମେଣ୍ଟ ଆଉ ମାର୍କେଟିଂ ଆ ଭିତରେ ଡିଫରେନ୍ସ କଣ?
ମ୍ୟାନେଜମେଣ୍ଟ ମାର୍କେଟିଂ ଭିତରେ ଡିଫରେନ୍ସ ହଉଚି କି, ମାର୍କେଟିଂ ଟା କଣ ଆମେ ରହୁଚି ଯେମତି ସେଲସ ହଉ କି ପରଚେସ୍ ବାଲା ହଉ ଏମିତି। ଅ ମାନେ କଷ୍ଟମର କୁ କନଭେନ୍ସ କରିବାର ଅଛି ଆମକୁ। ତାଙ୍କ ସହ କମ୍ୟୁନିକେସନ ମାନେ ଠିକ୍ ସେ କରିବାର ଅଛି, ତ ସେଇଭଳିଆ। ଆଉ ଯଦି ଆମେ ମା ମ୍ୟାନେଜମେଣ୍ଟ ଦେଖିବାର ଅଛି ତ ସବୁ କିଛି ଆମକୁ ମ୍ୟାନେଜ କରିବାର ଅଛି। କେମ୍ ମାନେ ନିଜ ସେ ଟାଇମ୍ ଭିତରେ ଗୋଟେ କରିବାର ଅଛି ସେ ଡେଡ ଲାଇନ୍ ଯେତିକି ଦେଇଥାନ୍ତି ତ ତା ଭିତରେ ମ୍ୟାନେଜ କରିବାର ଅଛି ଆମକୁ ଏଇ ଟାଇମ୍ ଭିତରେ ଏତିକି କାମ ସାରିବାର ଅଛି। ଆଉ ଗୋଟେ ଗ୍ରୁପ ହଉ କି କିଛି ବି ଯାହାବି ଗୋଟେ ମିଳିଥାଉ ଆମକୁ ତାକୁ ହ୍ୟାଣ୍ଡଲ କରିବାର ଅଛି। କେମିତି ଭଲସେ ତାକୁ ହ୍ୟାଣ୍ଡେଲ କରିପାରିବା। ତାକୁ କେମିତି ଭଲ ସେ କାମଟାକୁ ସାରିପାରିବା ସେଇଭଳିଆ ଆଉ।
ଆଚ୍ଛା ବୁଝିପାରିଲି। ଆଚ୍ଛା ଆମେ ଟିକେ ପରେ କଥା ହବା। ମୁଁ ଟିକେ ଗୋଟେ
ଆଚ୍ଛା ଆଚ୍ଛା ଠିଲ ଅଛି ଧନ୍ୟବାଦ।
ଆଜ୍ଞା।